ବସିଥିଲି ନା ମୁଁ ଆଉ ଦେଖିନି।
ଆଉ ତୁମେ ଖରାରେ କାହିଁକି ବସିଛ ଛାଇ ନାହିଁ କି ସେଠି।
ଖରା ଅ ମାନେ ଛାଇ କଣ ଅ ରୁମ ରେ ତ ସିଏ ଅଛନ୍ତି ସିଏ ମତେ ଭଲ ଲାଗେ ମାନେ ତାଙ୍କୁ ବି ହସ ଲାଗେ ହଁ ବାଲକୁନୀରେ। ହଁ ସେଠି ଫୁଲ ବ୍ରାଇଟନେସ୍ ଦେଇଛି ତଥାପି ଦେଖାଯାଉନି କାର ଫୋନ୍ ଟା ତାତିଯିବ ତାପରେ ଆମର ଉପର ରୁମ୍ ରେ କଣ ନା କେହି ଆଗୁରୁ ଏତେ ରହୁନଥିଲେ ରଜରେ ଯାଇଥିଲୁ ସମସ୍ତେ। କିନ୍ତୁ ଠିକ ଆମର ଏଇ ଟାଇମକୁୁ ସେମାନେ ପଳେଇ ଆସିଛ ତ ମୁଁ ଯଦି ଏମିତି କଥା ହେବି ତ ସେମାନେ ହସିବେ।
ହୁଁ ହୁଁ।
ସେଥିପାଇଁ।
ହସିବାର କଣ ଅଛି? ହଉ ହଁ ତ ତମେ ଧନିଆ ପତ୍ର କେମିତି କରିକି ଖାଅ?
ଅ ଧନିଆ ପତ୍ର। ଧନିଆ ପତ୍ର ତ ଏମିତି ଆମେ ପ୍ରାୟତଃ ତରକାରିରେ ପକେଇ ଥାଉ ଏଠି ତ କିଛି ଆଏ ମାନେ କଁ କିଛି ବନେଇବା ପାଇଁ କିଛି ନା ସେମିତି ମନ ହୁଏ ନା ସେମିତି କିଛି ସାମଗ୍ରୀ ଅଛି ତ ମାନେ ବାଟିବା ପାଇଁ ତ କିଛି ନାହିଁ ଆମେ ହେମଦସ୍ତାରେ ଏମିତି କେତେ ଛେଚିବୁ? ତ ସେ ସବୁ ତ ଆମକୁ ମନା ହେଇଛି ତ ସେ ସେଥିପାଇଁ ଯାହା ଛେଚାରେ ହେଇପାରେ ଆମେ ସେତିକି କରୁ ସେତିକିରେ ନିଜ ମନକୁ ସନ୍ତୁଷ୍ଟି ଦେଇଛୁ।
ବୁଝିଲି ଆଉ ତମେ ରୋଷେଇ କଣ ଭଲ କର?
ସେ ରୋଷେଇ ସେମିତି ମତେ ଟିକେ ସୁଜି ଉପମା ଭଲସେ ଆସେ। ତମକୁ ଲୁଣ ପକେଇ ଭଲ ଲାଗେ ନା ଚିନି ପକେଇ ଭଲ ଲାଗେ?
ମତେ ହାଲକା ଟିକେ ଚିନି ମୁଁ ପକାଏ ଯୋଉଟା କି ମାନେ ଯୋଉ ଟେଷ୍ଟ ଟାକୁ ବାଲାନ୍ସ କରିବ ମାନେ ଠିକ ସେ ରଖିବ ହେଲେ ବେଶୀ ପକାଏନି ମାନେ ଯେମିତି ମିଠା ଲାଗିବନି କିନ୍ତୁ ଚିନି ହାଲକା ପଡେ।
ହଁ ତ ମତେ ବି ସେଇ ଚିନି ପକେଇ ତାର ଟିକେ ଭଲ ଲାଗେ ତ ସେଇ ଉପମା ଟା ମତେ ଭଲସେ ଆସେ। ଭଲସେ ଆସେ ମାନେ ମନେ ଧ୍ୟାନ ଦେଇ କଲେ ମତେ ଭଲସେ ଆସିବ ଯୋଉ ଦିନ କହିବେ ଏ କହିଦେଇଥିବି କି ମୋ ସାଙ୍ଗ ମାନଙ୍କୁ ତତେ ଉପମା କରି ଆସୁନି ତୁ ରଖ ମୁଁ କରିଦେବି ସେଇଦିନ ହିଁ ମୋର ଖରାପ ହେଇଯା
ମତେ ଟିକେ ଶିତ ଦିନେ ମତେ ଟିକେ ଶୀତ ଦିନେ ହିଁ ଉପମାଡା ଭଲ ଲାଗେ କାହିଁକି ନା ତା ଧେରେ ଯୋଉ ଆମର ଗ୍ରୀନ୍ ମଟର ଆଉ ଗାଜର। ଆଉ କୋବି ସବୁ ପଡିକି କରେ। ବିନ୍ସ ଏସବୁ ଜିନିଷ ପଡିଲେ ସେଟା ଟିକେ ମାନେ ବହୁତ ରଙ୍ଗ ବିରଙ୍ଗୀ ଟାଇପ ର ଦେ ଦେଖାଯାଏ ନା ଆଉ ହଳଦୀ ବିନା ହଳଦୀ ପଡିବା ବାଲା ଯୋଉ ଉପମା।
ହଁ ତା ସହିତ ଟିକେ ମାନେ ବିଟି ବି ଟିକେ ଛୋଟ ଛୋଟ କଟା ହେଇକି ବା ରମ୍ପା ହେଇକି ପଡିଥିବ ସେଏ ଆହୁରି ବଢିଆ ଦେଖାଯାଇ।
ଆଉ ଉପରେ ଲାଷ୍ଟକୁୁ ଟିକେ ଧନିଆ ପତ୍ର ବା ବଢିଆ ଲାଗିବ। ଆମର ଏଠି ଗୋଟେ ଆମର ଏଠି ଗୋଟେ ଅଛନ୍ତି ଜଣେ ସିଏ ନା ମାନେ ଥିଲେ ଏବେ ସେ ବାହା ହେଇ ସାରିଲଣି ହେଲା, ମାନେ ଘର ପଡୋଶୀ ଗୋଟେ ତାଙ୍କ ଭଉଣୀ ହେବେ ହେଲେ ସେ ରହୁଥିଲେ, ତ ସିଏ ନା ଉପମାରେ ଟମାଟୋ ସସ୍ ପକେଇକି ଖାଆନ୍ତି, ମତେ ଭଲ ଲାଗେ ନା।
ନମ୍ବ ଭଲ ଲାଗେ କେମିତି ବି ଭଲ ଲାଗିବ।
ମତେ ଏତେଟା ବାଗ-ଲାଗେନା।
ଉପମାଯା ହଁ କିନ୍ତୁ ଉପମାସ ସବୁ ଜାଗ ସେ ସହଯେ ଗୋଳେଇ ହେଇଯିବ।
ହଁ ସେ ସେମତି ହିଁ କରିକି ଖାଆନ୍ତି ମାନେ ସମସ୍ତତିଙ୍କର ବିଭିନ୍ନ ଚ ମାନେ ପସନ୍ଦ ଥାଏ ନା।
ହଁ ଯାକୁ ଯେମିତି ଭଲ ଲାଗିଲା।
ଆଉ ମୋତେ ଚୁଡା ସନ୍ତୁଳ ବି ଭଲ ଲାଗେ ସେଇ ଶୀତ ଦିନେ ହିଁ ମାନେ କେବଳ ଖାଇବା ପାଇଁ କାରଣ ସବୁ ପ୍ରକାର ମାନେ ପନିପରିବା ଟିକେ ଏମିତି ମାନେ ବିଭିନ୍ନ ରଙ୍ଗର ଏମିତି ପରିବା ମିଳେ ନା ହଁ ମତେ ସେଇଟା ଭଲ ଲାଗେ ଖାଇବା ପାଇଁ। ଆଉ ବାଦାମ ଟିକେ ବି ପଡିଥିବ ଛୁଡା ସନ୍ତୁଳାରେ ବଢିଆ ଲାଗେ ଖାଇଆକୁ।
ତ ଆମର କାମ ତ ଏବେ ତ ଦି ଦିନ ହବ ଆରମ୍ଭ ହେଇଛି ତ ମୁଁ ଗୋଟେ ପିଲାଟାକୁ ଏମିତିଇ ମାନେ ଲେଖିକି ଛାଡିଥିଲି, ସେ ସାଙ୍ଗ ପାଇଁ ମୁଁ ଭାବିଲି ତାଙ୍କ ସହିତ ବି କଥା ହବା ତ ସିଏ ମତେ କହୁଛନ୍ତି କଣନା ମୋର ସରିଗଲାଣି ମାନେ କେମିତି କଲେ କାହା ସହ କଲେ
ମାନେ ତିରିଶ ଟା ସରିଗଲାଣି।
ହଁ କେମିତି କେଜାଣି? ମତେ କହୁଛନ୍ତି ମୋର ସରିଯାଇଛି ମୁଁ ଆଉ କିଛି ତାଙ୍କୁ କହିଲିନି।
ହଁ ମାନେ ଯଦି ସେମିତି କରିଥିବେ ସେଇଠି ତାଙ୍କ ଘର ଆଖପାଖରେ କି ଯଦି ସେ କଲେଜ କଲେଜ କିଛି ପଢନ୍ତି କି ମାନେ ତାହେଲେ ଯାଇଥିବେ ଯୋଉ ସାଙ୍ଗମାନେ
କଣ ମାନେ ଆରମ୍ଭ ତ ହେଇଛି କାଲି କାଲି ଏବଂ ଆଜି
ହଁ ସେ ତିରିଶଟା
ଯାହା ହଉ ମାନିବାକୁପଡିବ।
ହଁ ଅଁ
ତମର ଆଉ କିଏ ସାଙ୍ଗ ଚିହ୍ନା ଅଛନ୍ତି
ନା ମୋର ମାନେ ଏ ଦେଖ ମୁଁ ହଉଛି ଥିଲି ଏଇଥିରେ ଯୋଉ କୋର୍ସ କରୁଥିଲି ହେଇଗଲାଣି ବୋଧେ ଦି ବର୍ଷ ଭଳିଆ ହେଲା ତ ଏବେ ସେବେ ଯୋଉ ସାଙ୍ଗମାନେ ଥିଲେ ସେବେ ଏମାନେ ଏବେ ଆଉ ସେମାନେ କେହି ଟଚ ରେ ନାହାନ୍ତି ମାନେ ଦି ତିନି ଜଣ ହିଁ ଥିଲେ ତ ଆମେ ଗୋଟେ ଅଫିସ ରେ ହିଁ ଜବ କରୁଥିଲୁ ତ ଥିଲେ ତ ଏବେ ସେମାନେ ସବୁ ଜବ୍ ଛାଡି ସାରିଲୁଣି ଆଉ କଣ୍ଟାକ୍ଟରେ କେହି ନାହାନ୍ତି ସେମାନେ ବୋଧେ ନମ୍ବର ତାଙ୍କର ଚେଁ ମାନେ ବଦଳେଇ ଦେଇ
ହଁ ସେମାନେ ବି ଚାହୁଁଥିବା ଦରକାର ନ ଚାହିଁଲେ ତ କିଛି ହବନି।
ହଁ ହଁ କାହିଁକି ନା ସେ ଯୋଉ ଆମ ଗ୍ରୁପ ରେ ସାର୍ ଯେତେବେଳେ ପଠେଇଥିଲେ ସେ ଗ୍ରୁପ ରେ ଆଁ ସେମାନେ କେହି ବି ନଥିଲେ। ମାନେ ତାହେଲେ ମାନେ ତା ଅର୍ଥ ହେଇଆ ଯେ ସେମାନେ ତାଙ୍କ ନମ୍ବର ଚେଞ୍ଜ କରିଦେଇଛ ନହେଲେ ନାଇଁ ଗ୍ରୁପ ରୁ ସେମାନେ ମାନେ ବାହାରି ଯାଇଛନ୍ତି ଆଉ। ହଁ ମୁଁ ବି ଜାଣିନି ତ ସେମାନେ ଯଦି ଥାନ୍ତେ ମତେ ଆଉ ଟିକେ ବି ମାନେ ସୁବିଧା ହେଇପାରିଥାନ୍ତା। ଛାଡ ଯାହାବି ଯେମିତି କରିଦେବା ଆଉ, ଚେଷ୍ଟା ତ କରି କରିବା ନା ଯେତିକି ହେଲା ହେଲା ନହେଲେ ନାଇଁ ଆଉ
ହଁ।
ଆଚ୍ଛା ତମେ ସାଗୁ ଉପମା ଖାଇଛ?
ହଁ ଶାଗୁ ଉପମା ସେମିତି କିଛି ପରିବା ପକେଇ ତ ମୁଁ କରିନି। କାରଣ ମତେ ଯେତେବେଳେ ଟିକେ କମ ଟାଇମ ଏ ମୁଁ କେବଳ ଶାଗୁରେ ହିଁ କରିଦେଇଥିଲି ଥରେ ହିଁ କରିଥିଲି।
ମାନେ ଶାଗୁରେ କଣ ପକେଇକି କର?
ଆ ସାଗୁ ମାନେ ସେମିତି ହିଁ କିଛି ବି କରିନଥିଲି ମୋର ସେଦିନ ଓଷା ଥିଲା। ତ ଓଷା ପାଇଁ ମୁ ଶାଗୁ ପକେଇଥିଲି ତ ଟିକେ ଅଧିକ ହେଇଯାଇଥିଲା ତ ସେଥିପାଇଁ ମୁଁ କେବଳ ତେଲ ପକେଇଥିଲି ଫୁଟଣ ପକେଇଥିଲି। ତ ମତେ ଆସେନି ମୋ ସାଙ୍ଗକୁ ପଚାରିଥିଲି। ତ ସିଏ କହୁଥିଲା ପନିପରିବା ପକେଇକି କରିବା ପାଇଁ ତ ମୋ ପାଖରେ ସେଦିନ କିଛି ପରିବା ନଥିଲା। ତ ମୁଁ ସେଥିପାଇଁ ଶାଗୁକୁ କେବଳ ହିଁ କରିଦେଇଥିଲି କେବଳ ଶାଗୁକୁ ଯାହା ଲାଗୁ
ମାନେ ପିଆଜ ବି ପକେଇ ନଥିଲ?
ହଁ ପିଆଜରା ମାନେ ତେଲ ଫୁଟଣ ଲଙ୍କା ଟିକେ ପିଆଜ ଟିକେ ତାପରେ ହଳଦୀ ଗୁଣ୍ଡ ଟିକେ ଲୁଣ ଟିକେ ଶାଗୁ ପକେଇକି ଗୋଳେଇ ଦେଲି ଶେଷ।
ହଁ ଭଲ ଲାଗୁଥିବ ମୁଁ କିନ୍ତୁ ପରିବା ପକେଇ କରେ। ହଁ ମାନେ ଯେମିତି ଉପମାରେ ତମେ ଯାହା ପରିବା ପକଉଛ ଅ ସେମତି ପକେଇବ ଦେଖ ଖରା ଦିନେ ତ ଶୀତ ଦିନ ଭଳିଆ ଯୋଉ ପରିବା ମିଳେନି। କିନ୍ତୁ ଶୀତ ଦିନିଆ ଯୋଉ ପରିବା ମିଳେ ସେ ସବୁ ପକେଇ କରିବ ବଢ଼ିଆ ଲାଗିବ କିନ୍ତୁ ମୁଁ ଏଇ ଟାଇମ୍ ରେ କଣ କରେ ନା ଆଳୁକୁ ପୁରା ଟିକ ଟିକ କରି କାଟିଦିଏ। ଆଉ ଗାଜରକୁ ଟିକ ଟିକ କରି କାଡିଦିଏ ଯଦି ବିଟ୍ ବି ଅଛି ତାକୁ ବି ପୁରା ଟିକ ଟିକ କରି କାଟିଦବ। କ୍ୟାପସିକମ ବି ଟିକେ ପକେଇବ ବଢ଼ିଆ ଲାଗିବ ହେଲା ଛବୁ ଛୋଟ ଛୋଟ ପିସ୍ କରିକି କାଟିିଦବ ହେଲା। ତାପରେ ତ ଯେମିତି ଫୁଟଣ ନବ ତା ଦେହରେ ପିଆଜ ପକେଇବ ଭୃସଙ୍ଗ ତ୍ର ବି ଦବ ଭୃସଙ୍ଗ ପତ୍ର ଛୁଙ୍କ ଦବ ବଢ଼ିଆ ଲାଗିବ। ଆଉ ସବୁ ଯାହା ପରିବା ଥିବ। ତାକୁ ପକେଇକି ଟିକେ ଲୁଣ ହଳଦୀ ଦେଇକି ତାକୁ ଟିକେ ମାନେ ସିଝିଲା ଯାଏଁ ଟିକେ ଏପଟ ସେପଟ କରିଦବ ପିକ୍ ଯୋଉ ଲୁହା ପାତିଆରେ ହେଲା ପିଠା ପାତିଆରେ। ତାପରେ କଣ କରିବା ନା ଯୋଉ ଶାଗୁଟା ବତରେଇକି ରଖିଥିବ ସେଇଥିରେ ଦବ ହେଲା। ଆଉ ଆଉ କିଛି ନୁହଁ ସେଇଟାକୁ ଟିକେ ମାନେ ପୁରା ସ୍ଲୋ ଆଞ୍ଚରେ ରଖିକି ହେଲା ଧିମି ଆଞ୍ଚରେ ରଖିକି ତାକୁ ଏପଟ ସେପଟ କରିବ। ହେଲା ତାପରେ ସେ ଶାଗୁରା କୁ ପୁରା ଦେଖାଯିବ ଯେମିତି ପୁରା ଜେଲି ଟାଇପ୍। ହେଲା ତାପରେ କଣ କରିବ ନା ଲାଷ୍ ଟୁକୁ ଲାଷ୍ଟ୍ କୁ କଣ କରିବ ଯେତେବେଳେ ଖାଇବାକୁ ଥିବ ବାଦାମ ଭଜାକୁ ଟିକେ ଗୁଣ୍ଡ କରି ଦରଦରା ଟାଇପର ଗୁଣ୍ଡ କରିକି ତା ଉପରେ ଏମିତି ପକେଇ ଦବ ହେଲା ଆଉ ଟିକେ ଧନିଆ ପତ୍ର ପକେଇ ଦବ ଧନିଆ ପତ୍ର ନହେଲେ ବି ଚଳିବ। ତାକୁ ଖାଇବ ଯେତେବେଳେ ଖାଇବ ବି ଯୋଉ ବାଦାମ ର ଯୋଉ ଦରଦରା ଖଣ୍ଡ ଗୋଟେ ଗୋଟେ ବାଇଟ୍ ମାନେ ଯୋଉ ପା ଟିରେ ଯେତେଳେ ପଡ଼ୁଥିବ ସେତ ସେଟା ବଢ଼ି ଲାଗେ ଖାଇବା
ବ ମତେ ଲାଗୁଛି ତମ ପାଖରେ ରୁମ ନେଇକି ରହିବା ପାଇଁ ମାନେ ତମ ଘ ପାଖାପାଖି ରହିବି ତାଲେ।
ଆକଚୁଲି ମୁଁ ଏଇଟା ଜାଣିନଥିଲି। ଆମ ଘରେ ଏଇଟା କେବେ ହେଇନି ମୁଁ ମୋ ବୋଉ କେବେ କରିନି ମୁଁ ନା ଏଇଠି ରହିଲା ପରେ ଏଇଠି ଘର ପା ରେ ଜଣେ ଅଛନ୍ତି ଭାଉଜ ହେବେ। ସିଏ ଏଇଟା କରିକି ଗୋଟେ ଥର ଦେଇଥିଲେ ମତେ ବହୁତ ଭଲ ଲାଗିଥିଲା ମୁଁ ତ ଏମିତିରେ ମତେ ଶାଗୁ ଟୋଟାଲି ବି ଭଲ ଲାଗେନା। ହେଲା ମୁଁ ସେଇ ଯୋଉ ଶାଗୁକୁ ଯୋଉ ଦେହ ଖରାପ ହେଲେ ରାନ୍ଧିକି କହିବେ ଖାଇବା ପାଇଁ ମତେ ଟୋ ଲି ଭଲ ନୁହଁ ବାନ୍ତି କରିଦେବି। ତାପରେ ଯୋଉ ଓସା ଫୋଷା ହେଲେ ଯୋଉ ଗୋଟେ ବତୁରେଇକି ଶାଗୁ ଖାଇବା ପାଇଁ ମତେ ସେଇଟା ବି ଭଲ ଲାଗେନି ମୁଁ କଣ କରେନା ସେ ଶାଗୁରୁ ଉପର ପାଣି ପିଇଦିଏ। ତଳେ ସେ ସେ ଶାଗୁ ରାକୁ ସେମିତି ଥାଏ ମୋ ବୋଉ ତାକୁ ଖାଏ ହେଲା କିନ୍ତୁ ଏ ଠିକି ଆସିଲା ପରେ ମୁଁ ଯେତେବେଳେ ଦେଖିଲି ସେଇଟା ହିଁ ମୋତେ ଭଲ ଲାଗିଲା ତ ମୁଁ ମୁଁ ହଉଛି ଶାଗୁ ଆଣିକି ମୁଁ ସେମିତି ହିଁ କରେ। ଆଉ ସେଇ ଯୋଉ ଶାଗୁଟା ସେଇଟା ବଡ଼ଦାନା ଶାଗୁରେ ହୁଏ ଉପମାଟା। ଆଉ ଯୋଉଟା ଆମେ ସାଗୁ ବତୁରେଇକି ଖାଇବା ଛୋଟ ଦାନାରେ, ହଁ ଛୋଟ ଦାନାଟା ବାଗ ହବନି, ସେଟା ଏମତି ମାନେ
ମାନେ ମିଶିଯିବ ନା ଭାଙ୍ଗିଯିବ ହଁ। ସିଏ ମାନେ ତାକୁ ଦେଖ ଖିବ ଧୋଇଲା ବେଳେ ବି ସେ ଅଧା ତାର ଛାଡି ଯାଇଥିବ।
ହଁ।
ମାନେ ମେଲ୍ଟ ଟିକେ ହେଇଯାଏ।
ହୁଁ। ଆଉ, ଆଉ ହେଲା ଯୋଉ ଏଁ ଯୋଉ ଭାତ ବଳି ଯାଇଥାଏ ଭାତ ସେଥିରେ ବି ମୁଁ କରେ ସେମତି। ପରିବା ହେରିକା ଦେଇକି ହେଲା, ମାନେ ସେମତି ଯେମତି ପିଆଜ ଛୁଙ୍କ ହୁଏ ଉପମାରେ ଯେମତି ପରିବାଟା ପଡିକି ଏପଟ ସେପଟ ହୁଏ, ତାପରେ ସେ ଯୋଉ ଭାତ ବଳି ଯାଇଥାଏ ନାଇଁ ବେଳେ ବେଳେ ଇଚ୍ଛା ହୁଏନି ଖାଲି ଭାତ ଗୋଟେ କଣ ଖାଇବ ତା ସାଙ୍ଗକୁ ପୁଣି କଣ ଗୋଟେ ଦରକାର ତରକାରୀ ରାଇ। ହଁ ନା ନାଇଁ? ତ ମୁଁ କଣ କରେ ନା, ତାପରେ ସେଇ ପରିବା ହେରିକା ଭାଜିକି, ଭାତଟାକୁ ସେଥିରେ ପକେଇଦିଏ, ଲାଷ୍ଟକୁୁ ଉପରେ ଟିକେ ମ୍ୟାଗି ମସଲା ପକେଇଦିଏ ହେଲା, ତ ଗୋଳେଇ ଦିଏ
ହଁ।
ବଢିଆ ଲାଗେ ଖାଇବା ପାଇଁ। ସେଇଟା ସାଙ୍ଗ ସାଙ୍ଗ କରିବ, ଖାଇବ।
ହଁ ମାନେ ଗୋଟେ ଗୋଟେ ଜିନିଷ ଗରମ ଥିଲେ ହିଁ ଭଲ ଲାଗେ, ମାନେ ସେ ଖାଇବା ହିଁ ଉଠିଯାଏ।
ମାନେ ଧର ସକାଳେ ମୁଁ ଭାତ କରିଥିବି ନା, ଧର ରାତିରେ ଭାତ ବଳି ଯାଇଛି, ତ ଆଉ ମୋ ଇଚ୍ଛା ନାହିଁ ଯେ ମୁଁ ସେଇ ଭାତ୍ ତ ଖାଇବା ପାଇଁ। ପୁଣି ଆଉ କିଛି ସ ମାନେ ସାଥିରେ ତରକାରୀ ବି ଖାଇବା ପାଇଁ ନଥାଏ ପୁଣି ଗୋଟେ କଣ ତରକାରୀ ବନେଇବି, ତ ଏମତି ଟାଇପର ମୁଁ କରିନିଏ, ମତେ ଏଇଟା ବହୁତ ବଢିଆ ଲାଗେ।
ହଁ। ମୁଁ ବି ଆଗୁରୁ ସେମତି ଗେ ଶାଗୁ ଖାଉନଥିଲି, ମତେ ଜ ମୋ ବୋଉ ଯେତେବେଳେ ଓଷା କରେ ତ ସିଏ ତାର ଶାଗୁ ଖାଏ। ମୁଁ କହିବି ସିଏ ମତେ କହିବେ ଟିକେ ନେଇକି ଖାଆ, କେମିତି ଲାଗୁଛି ତ ଦେଖ? ତ ମତେ ତ ଖାଇବାକୁ ଇଚ୍ଛା ହୁଏନି ତ ମୁଁ ଖାଏନି, ତାପରେ ନିଜ ଉପରୁ ପଡିଲା ପରେ ଖାଉଛି। ମାନେ ନିଜେ ଯେତେବେଳେ ଓଷା କଲି ତ ଓଷାରେ କହନ୍ତି କଣ, ଏଇ ଯୋଉ ଧାନ ଜିନିଷ ଖାଆନ୍ତିନି। ମାନେ ଯେମିତି କି ଚୁଡା, ତ ଏଇସବୁ ଖାଆନ୍ତିନି ଓଷାରେ। ତ ସେଥିନାଇଁ
ଏପଟ ସାଇଟରେ ମାନେ ତମ ଏପଟ ସାଇଟରେ ସେଇଟା ମୁଁ ଶୁଣିଛି, କିନ୍ତୁ ଆମ ସେପ୍ ଏପଟ ସାଇଟରେ ହେଲା ମୋ ବାପଘର ସାଇଟରେ ସେମତି ନାହିଁ, ଆମର ଓଷା ଉପାସରେ ଚୁଡା ଖାଇବାକୁ ପଡିବ।
ହଁ କାରଣ ଯେତେବେଳେ ଦେଖିବ ଠାକୁରଙ୍କ ପାଖରେ ତ ଚୁଡା, ଫଳ, ଏସବୁ ଭୋଗ ହୁଏ। ତ ମା ଯଦି ଖାଇ ପାରୁଛନ୍ତି ଆମର ସେଥିରେ କଣ ଅଛି। ହଁ। ହଁ ହଁ।